ହଁ କଣ କଣ କରଥିଲ
ଏଇ ଟିକେ ଗଡ ପଡ ହଉଥିଲି ଆଉ
ବର୍ଷା କେମିତି ହଉଛି ତମ ଆଡେ
ହଁ ବର୍ଷା ତ ଏବେ ହଉଛି ଆଉ
ହୁଁ ଆମର ଆମର ବି ତ ଏଠି ଜୋରରେ ହଉଛି ଆଉ ହୁଁ ଛି ବର୍ଷା ଲାଇନ ବି କଟି ଯାଇଛି
ହଁ ହଁ ବର୍ଷା ହେଲେ ତ କଟି ଯାଉଛି ଆମର ବି କଟିଛି ଆଉ
ହୁଁ ବର୍ଷା ଭଲ ହଏନି ବର୍ଷା ହଉଥିଲେ ଦେଖି ବର୍ଷା ଦେଖିବା ପାଇଁ ବର୍ଷାକୁ ଅନୁଭବ କରିବା ପାଇଁ ଭଲ ଲାଗେ ନା ବର୍ଷା ପାଗଟା ହଁ ହଁ ବର୍ଷା ହବୁ ଚୁଟୁର ପୁଟୁର ଜିନିଷ ବର୍ଷା ପାାଗ ବସିକି ଖାଉଥିବ ବର୍ଷା ଦେଖୁ ଭଲ ଲାଗେ ଛଣା ନହେଲେ ଛଣା ଛଣି ଜିନିଷ
ଠିକ ତ ପାଗକୁ ଆଉ
ହଁ ଏଇ ପାଗକୁ ଚିକେନ ପକୋଡା ବନେଇକିରି ଖାଇବ, କୁଆଡେ ଯିବନି ଘରେ ହେ ହେ ହେ ହେ ହେ ଓଁ କିଏ ଜାଣିଛି ବର୍ଷା ହବ ନହେଲେ ରେଡି କରିକି ପୋଟେ ଆଣିକି ରଖିକି ବନେଇଥିଲେ ହେଇଥାନ୍ତା ଆଉ
ହଁ।
ହଁ। ମୋର ଚିକେନ ଉପରେ ଚିକେନ ଆଜି ଚିକେନ ଉପରେ ମତେ ଚିକେନ୍ ପକୋଡ଼ା ଟା ଭଲଲାଗେ। ଚିକେନ ଆଉ ସେତେ ଭଲ ଲାଗୁନି କିନ୍ତୁ ଚିକେନ ପକୋଡା ଟା ଟିକେ ଭଲ ଲାଗେ ଖାଇବାକୁ
ହଁ ହଁ ପକୋଡା ଟା ଟିକେ ଭଲ ଲାଗୁଛି
ହଁ ଆଉ କଣ କର କଣ ଆଜି ଖାନା ପିନା ରୋଷେଇ କଣ ଲଞ୍ଚ ର
ଆଜି କଣ ଲଞ୍ଚ ରେ ଛୁଆମାନେ ଖାଲି ବିରିୟାନୀ ଆଣିଦେଇଥିଲି ଆଉ ତାଙ୍କର ଖାଇଲେ ଆଉ ଆଉ କିଛି ହେଇନି ରାତିରେ ଯାହା ହବ।
ଆଉ କାଇଁ ତମେ କଣ ଖାଇଲ ତା ହେଲେ ନା ବିରିୟାନୀ ଟିକେ ଖାଇଦେଲ ବି ତମେ ନା ତମେ ହଁ ଭଲ, ଆଉ କଣ କରିବ, ରାତିକି ଯା ବନେଇବ ଆଉ
ହଁ ରାତିକି ହବ, ଯାହା
ହୁଁ।
ଆଉ ଖାଇ ପିଇକି ଶୋଇଲଣି?
ହଁ, ଆଉତ ନିଦ ହଉନି ବର୍ଷା ହଉଛି ଏଠି ଗଡୁଛି ଛୁଆ ମାନ ଏଠି ଖେଳୁଛନ୍ତି। ପଡୁଛି ଆଉ ଆଜି ନିଦ ହେଲାନି ମ, ଖାଲି ଛଟ ଛଟ ଲାଗିଲା, ମୁ
ଆ ମତେ ବି ନିଦ ହଉନି ମୁଁ ସେଇଥିପାଇଁଏଇଠି ମୋବାଇଲଟା ଧରିକି ବସିଥିଲି।
ହଁ ନିଦରା ଆସିଲେ ସିନା ଶୋଇବ ଆଉ ଲାଇନ ତ ରହୁନି, ଥରକୁ ଥର କଟୁଛି। ଆଉ ବର୍ଷା ପାଗସିନା, ଯାହାହେଲେ ଟିକେ ଦେହକୁ ଫ୍ୟାନ ପବନର ଦରକାର ହଉଛି। ହଁ।
ଆଉ ଏମତି
ଆଉ କଣ ରଥଯାତ୍ରା ଆସୁଛି ତ ଆଗକୁ, କଣ ମନରେ ପ୍ଲାନିଂ ହଅଛି?
କଣ ଟିକେ ଯିବା ଦେଖିଆ ଆଉ, ପୂରୀ ଆଡେ ଆଉ
ଯାଅ ବୁଲି ଆସି ଯିବ ତ ଯାଇପାରିବୁନି ଆମ ଲାଗି ଟିକେ, ହଁ ଆମ ଲାଗି ଠାକୁରଙ୍କୁ ଭୋଗରାାଗ କରିକି ମୁୁଣ୍ଡିଆ ମାରିକି ଆାସିଵିଭାରି ଆଉ, ହଁ
ତମ ନାଗି ଡାକିବିନା, କା ଯୋଗୁଁ ଡାକିବି
ତ ସେଇବା ତମ ସାଙ୍ଗେ କଥା ହେଲେ ମତେ ସେଇଥିପାଇଁ ଟିକେ ଭଲ ଲାଗେ। ଖୁସି ଲାଗେ, ଗୋଟେ ଆତ୍ମୀୟତା ଆସେ, ନିଜର ନିଜର ଲାଗେ କଥା ହେଲେ। ଭଲ ଲାଗେ, ହଁ ସମସ୍ତଙ୍କ ସାଙ୍ଗେ କଥାବାର୍ତ୍ତା ଗୋଟେ ଜିନିଷ ସମସ୍ତଙ୍କ ସାଙ୍ଗେ ଫ୍ରିଲି ଟିକେ କଥା ହେବାକୁ ଭଲ ଲାଗିବନି।
ନା।
ହଁ, ଅନ୍ତରଙ୍ଗ ଯୋଉଠି ମ ମି ମିଶିଯିବ, ସେଇଠି କଥାହେଵାକୁ ଭଲ ଲାଗିବ। ଆଉ ଛୁଆମାନ ପଢାପଢି ଠିକରେ ଚାଲିଛି? ହଁ, ହଁ ବଡ ପୁଅ ବୋଧେ ବିଟେକ୍ କରୁଛି ନା କଣ?
ହଁ।
ହଁ, ସାନ ପୁଅ ଏବେ ଅଛି ପ୍ଲସଟୁରେ?
ହଁ।
ଅହଁ। ହଉ, ହଉ ଛୁଆମାନେ ତ ବଡ ବଡ ହେଇଲେଣି, ପାଠ ପଢିଲେ ସିଏ ତାଙ୍କର ଏନଗେଜ ହେଇଯିବେ। ବାବୁତ ଏନଗେଜ୍ ଅଛନ୍ତି ତମେବି ତ ହଁ ସଂସ୍ଥାରେ ଅଛ ଅସୁବିଧା ଆଉ କିଛି ନାହିଁ।
ଚାଲିଛି ସମ
ହଁଆଃ ମନ ଖୁସି ଆଉ ହଁ। ଦେହ ଟିକେ ଭଲ ରହୁନି ବୋଲି କହୁଥିଲ, ମନଦୁଃଖ ହେଇଥିପାଇଁ ଆଉ। ପାଗ ହେଲେବି ଟିକେ ଥଣ୍ଡା ଫଣ୍ଡା ସିଜିନ ଚେଞ୍ଜ ହେଲେ ହବ ଆଉ।
ତେୟାତ ଆଉ।
ହଁ, ନାଇଁ ମୋର ବି ଆଜି ଟିକେ ଗୋଡ କାଇଁ ଯୋରରେ ବିନ୍ଧା ହଉଛି, ବିନ୍ଧା ହଉ ଯଦି ଭଲ ଲାଗୁନି ନିଦଟା ଆସୁନି।
ଓହୋ।
ଆଉ ସବୁ ଭଲ ହବ। ଯେମିତି ବିନ୍ଧା ବିନ୍ଧି ଗୋଟେ ଜିନିଷ, ତାକୁ ସହିବା ଏତେ ସହଜ ନୁହଁ।
ଆଉ ଗୋଡ ବିନ୍ଧିଲେ ଆଉ କଣ କରିବ ଆଉ।
ଆ ଏବେ ଗୋଟେରେ ଏବେ ଗୋଟେ ଦେଇଥିଲା, ଆ ଗୋଟେ ଦେଇଥିଲା। ଦେଖିଚ, ଗୋଟେ ପିଲାଙ୍କୁ କେମିତି ବାଡେଇ ବାଡେଇ ମାରି ଦେଇଚନ୍ତି। ଏଟା ଦଉନଥିଲା ହଁ ହଁ ହଁ। ସୋମ୍ୟ ବୋଲି ଗୋଟେ ପିଲାକୁ ଯୋଉ ବଡେଇ ବଡେଇ ମାରି ଦେଇଛନ୍ତି। ତାହେଲେ ହଁ ହେଇଟା ଏଇ ଯୋଉ। ଆମର କଣ ଭୁବନେଶ୍ଵରରେ ସେଇ ଜାଗାଟା ନା ତ ଭୁଲିଗଲି ଆଉ ମେଘ ବୁଜୁଳି ମାରିଲାଣି। ମାରିଦେଇଚନ୍ତି ସେଇ ଦିନଠୁ ମୋ ମୁଣ୍ଡଟା ଅପସେଟ ଯେ ଛୁଆମାନେ ବାହାରେ ରହିଲେ ଯୋଉ କୋଉଠୁ କଣ ଟିକେ ଶୁଣିଲେ ଆଗେ ଗୋଟେ ଛନକା ପଶି ଯାଉଛି। ଆଉ ମାନେ ଉଁ ସେଫ୍ଟି ଲାଗୁନି କିଛି ଦୁନିଆଟା।
ନା।
ହଁ ଏ କେମିତି ଗୋଟେ ନିଷ୍ଠୁର ମଣିଷ ତିଆରି ହୁଅନ୍ତି କିଏଜାଣି। ଗୋଟେ ଜୀବକୁ ବି ଯଦି ଯଦି ଆମ ଜୋରରେ ମାରି ଦଉଛେ ବି ମନକୁ ଟିକେ ଗୋଟେ ଛ ଶଙ୍କା ଆସୁଛି ହଁ ମାରି ଦେଲି ଜୋରରେ। ଉ ମଣିଷ ଛୁଆଟାକୁ ବାଡେଇ ବାଡେଇ ବାଡେଇ ଭଗବାନ କେମତି ଭଗବାନ ତାଙ୍କୁ ଜନ୍ମ ଦେଇଛନ୍ତି। ମାରିଦିଅ ହଁ ହଁ। ଏଇରାରେ ଦେଖିକିରି ଭଲ ଲାଗୁନି ଗୁଳି ଫୁଳି ଏବେ ଅଧିକାଂଶ ଜାଗାରେ ଦେଖିବ ଗୁଳି ଫୁଟେଇ ଦଉଛି। ଏବେ ଗୋଟେ ନୟାଗଡ କରରେ ଉଁ ବଜାର ଉପରେ ଗୁଳି ଫଟେଇକି ମାରିଦେଲେ।
ହୁଁ ତମ ଏଡେ ଜୋରସେ ବର୍ଷା ହଉଛି ନା ନାଇଁ?
ପଶି ରୋଡରେ ବସି ଫ୍ୟାନ ହଉଛି ଟିକେ ବର୍ଷାର ବର୍ଷା ପରିମାଣ ବଢିଗଲା ବା। ଜୋରରେ ବର୍ଷା ହଉଛି ବର୍ଷା ହଉନି କ ନା ହବନି ଏରା ମିଛ କଥା ହେଃ ହେଃ।
ଅହଂ।
ଆମର ମାରିଦେଲା ଓ ସବୁ ବିଜୁଳି ମତେ ବିଜୁ ହଁ ମତେ ବିଜୁଳି ତାକୁ ଭାରି ଡ଼ ଭୟ ଲାଗେ।
ଅହଂ। ବେଶୀ ଚଡକ ଚଡକ ଯୋଉରା ମାରେ ସେଇଟା ଭୟ ଆଉ ନହେଲେ କଉରା ନୁହେଁ।
ହଁ ନାଇ ଏପଟଟାରେ ବ ଟିକେ ଜୋରରେ ମାରେ। ଏଇପଟାରେ ସବୁ ବର୍ଷ ଜୋର ଜୋରେ ମାରେ। ହଁ ହଁ ଏଣି ଜୋରେ ତ ବଡ ବଡ ତାଳ ଗଛ ସବୁ ଅ ଅଛିନା ତେଣୁ ତା ଆକାଶରୁ ତାକୁ ଦେଖା ଯାଉଛି ଏଠି ଉଚା ଗଛ ଅଛି ଯାଉଛି ଗୋଟେ ପିଟି ଦେବି ଆଉ ନାଇଁ ଯେ ଗଛକୁ ମାରିବ ଏବେ ତ ସବୁ ସ୍କୁଲ ମାନଙ୍କୁ ଗଭମେଣ୍ଟ ତାର କହିଛି ଯେ ସବୁ ବଡ ତାଳ ଗଛ ଲଗେଇବା ପାଇଁ ସବୁ ତାଙ୍କ ଅର୍ଡର ହେଇଛି ଚର ମାନେ ସବୁ ଲଗେଇଛନ୍ତି ବିଜୁଳି ଦାଉରେ ରଖିବା ପାଇଁ ଆ ଗୋଟେ ତାଙ୍କର କଣ ରିସର୍ କଷ୍ଟ କରିକି ଚିନ୍ତା କରିଛନ୍ତି ତାଳ ଗଛ ଲଗେଇଲେ ବଡ ଗଛ ତାଳ ଆଉ ନ ନ ନାଇଁ ତାଳ ତ ସବୁଠୁ କଚା ଗଛ ତାଳ ଆଉ ତାଠୁଚାଉ କଣ ହଉଛି ସବୁ ସାର୍ ମାନେ ମୁଁ ଦେଖିକି ଶୁଣଥିଲି ଲଗଉଛନ୍ତି ତାଳ ବାଛ
ଏ କୋଉଠି ଏତେ ବର୍ଷା ଥିଲା ମାନେ ଆସିକି ଗୋଟେ ଜର କିନା ଢାଳୁଛି
ହୁଁ ଖେଳ ବି ଭଲ ଲାଗେ ନା ପଷ କିଛି ନା ଘରୁ ବାହାରି ହବନି ଘରୁ ସିନା ବାହାରି ପାରିବନି କିନ୍ତୁ ତା ଶୁଣିବା ପାଇଁ ଦେ ଶଖିବା ପାଇଁ ଭଲ ଲାଗେ ବର୍ସିିନ ହ ଆଉ କଣ ଆଜିକାଲି ତ ଆମର ଏବେ ସବୁ ଫୁଲ ଚମ୍ପା ଫୁଲ ବହୁତ ଫୁଟୁଥିଲା ଏବେ କମେଇ ଯାଇଛି ଆଉ ଗୋଟେ ଲସ୍ତା କନିଆୀ ଫୁଟୁଛି ବଡ଼ ଟଗର ହୋ। ଆଉ ଅଶୋକ ଫୁଲ ଟଗର ସବୁ ଭେରାଇଟିର ଫୁଲ ଲାଗିଚି।
ଅ ହଁ
ସେ ଟିକେ ଭଲ୍ ଲାଗେ ଆଗ ଅପେକ୍ଷା ଆଉ ଅଧିକ ଲଗେଇ ପାରୁନି। ନଲେ ଶୀତଦିନ ଅସିବ ହଁ ଗୋଲାପ ଗଛ ପୁରା ଦବିଗଲା। ବହୁତ ପ୍ରକାରର ଥିଲା। କେମିତି କଣ ହେଲା କିଣି ମରିଗଲା କି କଣ? ଆଉ ଭଲ ଫୁଟୁନି ତ ଗୋଲାପ ଗଛ ଆଉ ସମୁଦାୟ। ପିଙ୍କ୍ କଲର ଆଉ ରେଡ୍ ପୁରା ଡିପ୍ ରେଡ୍ ଫୁଲ ଲଗେଇ ଥିଲି ବହୁତ ଫୁଟୁଥିଲା ନାଁ କାଇଁ ଦବିଗଲା ଆଉ ଗଛ ଗୁଡ଼ା କୁଆଡ଼େ ମରିଗଲା କେମିତି? ଡାଳ ଗୁଡ଼ା ସବୁ କାଟିଦେଲୁ ଯେ। ଆଉ ତ ଜାଗା ନାହିଁ, ସବୁ ଫୁଲ ଗଛ ଲାଗି ଯାଇଛି। ଦେଖିବା। ହଁ ମଇ ଆସ ହଁ, ନହେଲେ ଫୁଲ ମତେ ଭଲ ଲାଗେ। ସବୁ ଗଛ ଆମର ବାଡ଼ିରେ ସବୁ ପ୍ରକାର ଗଛ ଅଛି। ଫୁଲ, ଫଳ ସବୁ ଅଛି। ହୁଁ। ଆଉ ଗଛ ଲଗେଇବାକୁ ଟିକେ ଭଲ ଲାଗେ। ମୁଁ ସବୁ ଲଗେଇଦିଏ। ମୁଁ ଲଗେଇଦିଏ ବାବୁ ଯତ୍ନ କରନ୍ତି। ଆଉ ସବୁ ଗଛ ବି ଆମର ହେଇଯାଏ। ଏମିତି ଅଳ୍ପ ବହୁତ ଲେମ୍ବୁ ହଉ ଆମ୍ବ ହଉ ପିଜୁଳି ହଉ ସବୁ ଗଛ ଅଛି ଗୋଟେ ଗୋଟେ। ସବୁ ନୂଆ ଲେମ୍ବୁ ଟିକେ ଅଧିକ ଫଳୁଛି। ପଣସ ବି ଅଛି ସବୁ କମ୍ କମ୍ ଫଳ ନିଜ ପାଇଁ ଚଳିଲା ଭଳିଆ ଗଛ ସବୁ ଅଛି। ଆମ୍ବ ଗଛ ନୂଆ ଲାଗିଚି ନାଇଁ ନା ନା ନାମ ଆମ ସପୁରୀ ହଉଚି। ଏ ଆଉ ସପୁରି ଟିକେ ଅଧିକ ପରିମାଣରେ ଗଲା ବର୍ଷ ହେଇଥିଲା। ସମସ୍ତଙ୍କୁ ଟିକେ ଦିଆନିଆ ହେଇଥିଲା। ଏବର୍ଷ କାଇଁ ସପୁରି ଟିକେ ନୂଆ ଲ ପଗେଇଦେଲୁ ଯେ ସବୁ ଛୋଟିଆ ଛୋଟିଆ ହେଇ କୁଆଡ଼େ କଣ ବାଗ ଶାଗ ହେଲାନି ଆଉ। ଲାଗିଛି ସବୁ ଗଛ ତ ଅଛି ଗୋଟେ ଗୋଟେ। ଚଳିଲା ଭଳିଆ ଗଛ ସବୁ ଆଉ କୋଉଠୁ ଖୋଜିବାକୁ ପଡ଼ିବନି ଅଛି।
ଚଳିତ ଯାଉଚ ଆଉ କଣ?
ତମର ସବୁ କଣ ଲଗେଇଚ ସବୁ ଗଛପତ୍ର?
ଆମର ସେ ଲେମ୍ବୁ ପିଜୁଳି ଆମ୍ବ ଅଛି ସବୁ ଆଉ।
ହଁ ଆଉ ତ ଆଜିକାଲି ଚାଷ ବି ଏମ୍ ତି। ହଁ ଫୁଲ ଗଛ ଲଗେଇଲେ ହବ ଆଉ।
ହଁ
ମୁଇ କଣ ହୁଏ କି ଯୋଉ ଶୀତ ଦିନେ ନର୍ସରୀରୁୁ ଯୋଉ ଗେଣ୍ଡୁ ଫୁଲ ଆଉ ଗୋଟେ ଜାଣିଚ ସେଟା କଣ କୁହନ୍ତି ଚଉବରଗ କୁହନ୍ତିଆଉ କଣ କୁହନ୍ତି ମୁଁ ଜାଣିନି। ସେଇ ଗଛ ଆଣିକି ସବୁ ଲଗେଇଦିଏ କୁଣ୍ଡରେ। ବହୁତ ବଢିଆ ଫୁଟେ। ଆଉ ହେରା ଲଗେଇବାକୁ ପାଣି ଦିଅ ଇଏ ଦିଅ ଏରା ଟିକେ ହଇରାଣ।
ଏରା ସାର ଦିଅ ନା ଖାଲି ସେନ୍ତି ଲଗାଅ।
ଏଁ
ସାର ଫାର ଦିଅନା ଖାଲି ଲଗେଇ ଦିଅ
ନାଇଁ ସାର ଟିକେ ଦେ ଦିଆ ହୁଏ। ସାର ଟିକେ ଆଜିିକ ନଦେଲେ ଆଉ ଗଛ ତ ଉଧେଇବନି ନା। ଖତ, ସାର ଯତ୍ନ ନକଲେ ହବନି। ପୋ ପୋକ ମୋକ ମାରିଲେ ବି ପୋକ ମରା ଔଷଧ ବି ପକେଇ ଦଉ। ଯତ୍ନ କରୁ ଟିକେ ଭଲ ଫୁଲ ଫୁଟେ। । ଆ ତା ମୂଳରେ ଯଦି ଅଦରକାରୀ ଗଛ କଣ ଉଠିଲା ତାକୁ ଉପାଡ଼ି ଦିଅ। ଏଇଆ ଆଉ ହଁ। ଗଛ ଟା ଗୋଟେ ଭଲ ଜିନିଷ। ଗଛ ଟା ଲଗେଇବାଟା ଭଲ ଜିନିଷ।
ହଁ।
। ଆମର ତ ଧୀରେ ଧୀରେ ଲୋକ ଗଛ ଜଙ୍ଗଲ ସବୁ ସଫା କରି ଦଉଛନ୍ତି। କିନ୍ତୁ ଲୋକ ଜଙ୍ଗଲ ସୃଷ୍ଟି କରୁଛନ୍ତି। କି ଫାର୍ମ ହାଉସ କରୁଛନ୍ତି ଯୋଉମାନେ ଗଛ ପତ୍ର ଲଗଉ ଆଉ ହଁ। ଆଉ ଗଛ ବି କାଟି ଦଉଛନ୍ତି। ଲୋକ ଅଛନ୍ତି ଗଛ ପଦା କରିଦଉଛନ୍ତି। ଲୋ ଲୋକ ଅଛନ୍ତି ଗଛକୁ ବଞ୍ଚେଇ ରଖୁଛନ୍ତି। ଚିନ୍ତାଧାରା ନେଇକି ଲୋକ ଆଉ। କିନ୍ତୁ ସେ ଜାଣି ପାରୁନାହାନ୍ତି ଯେ ଗଛ ଟା ଆମର କେତେ ଉପକାର ବୋଲି। । ଆଉ ହଉ ବର୍ଷା ତ ଜୋରରେ ହଉଛି ଆଉ କେତେବେଳେ ଫ୍ରି ହେଇକି କଥା ହବ ଆଉ। ହଉ ରଖୁଛି ତାହେଲେ ହଉ।